ହ୍ୟାଲୋ। ହ୍ୟାଲୋ। କଣ କରୁଛ?
କିଛି ନୁହେଁ ତଳେ ଗଡୁଛି। ହଁ ସଇଲାଣି।
ୱ ତମକୁ ବେଶୀ ଗରମ ହଉଛି ଆଉ।
କଣ ବେଶୀ ଗରମ?
ତମକୁ ବେଶୀ ଗରମ ତଳେ ଗଡିଲାଣି କଣ?
ହଁ ଲାଇନ ନାଇଁ ଏଠି ତଳେ ଗଡୁଥାଇ ଆଉ।
ଆମ ଲାଇନି ଆସିଲା କେତେ ବର୍ଷା ପବନ ଛେଚୁଚିଯେ କହନାଇ ସନ୍ଧ୍ୟା ହଁ। ହଁ ପବନ ଘଡଘଡି ବିଜୁଳି ଆଉ ବର୍ଷା। ସବ ହଉଛି ଏପଟରେ। ଆଁ। ହଁ ପାଞ୍ଚଟା ସାଢ଼େ ଚାରଟା ପାଞ୍ଚଟା ବେଳୁ ହେଲାଣି ନା। ଛାଡୁନି ଆହୁରି ଝିପି ଝିପି ପକଉଛି ବର୍ଷା।
କେ
କଣ କରିବୁ? ମୁଁ ବାହାର୍ଣି ପଦାକୁ ବହାର୍ଣି ପଦାକୁ ଏ ବାସନ ଦିଖଣ୍ଡ ପଡ଼ି ଥିଲା ତାହେଲେ ଧୋଇ ଦେଇେଇ ଆଣିକି ଘର ରଖି ଦେଇଛି ମୁଁ ଯାଇନି ପଦ ଏଇ ବା ଆମର ଆସିଥିଲେ ମଳାସୁର ଆଉ ମ ନଣନ୍ଦ ଯିକେ ତା ତାଙ୍କ ଝିଅ ଟା ଆସିଥିଲା କୁନି ଝିଅ ଟା ଆଉ ମୁଁ ଆମ ହଁ ହଁ ଦିଅର ନାଁ ଆଉ ଦିଅର ହିସାବରେ ସେ ଆସିଥିଲେ ପକୁଡି ଫକୁଡି ନୁ ପକୁଡ଼ି ପାମ୍ପଡ ସାଙ୍କି ଦେଲି ଖାଇଦି କି ଗଲା ଆଉ। ବର୍ଷାରେ କୁଆଡେ ଯିବି ଜଳିଖିଆ ଆଉଁ ଆଉ କଣ କୁହ ହୋଉଛି ରୋଷେଇ ସଇଲାଣି।
ହଁ ରୋଷେଇ ଭାତ ବସିଛି। ତରକାରୀ ପତ ଭାତ ଟା ବସିଛି ଆଉ ତ ଚୁଲି ହଁ।
ଆଉ ଓହୋ ଲାଇନ ନାସ ଉପାସ ରହିବ ଯେମିତି ଆ କରି ଖାଇବ ନା ଆଉ ଗ୍ୟାସ ରେ କରିଦଉନୁ ଗ୍ୟାସ ନାଇଁ କି? ହ୍ୟାଲୋ। ମୁ ମୁଁ କଇଏନି ଗ୍ୟାସ ନାଇଁକି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହଁ ଶୁଭୁନି କି? ମୁଁ ଚୁବିଲା ନି କି? ହାଁ। ହ୍ୟାଲୋ।
ହ୍ୟାଲୋ।
ହଁ ଶୁବି ଶୁଵିଲାନି କି?
ହଁ ଶୁଭୁଛି ପା ମତେ ତତେ କାଇଁ କିଛି ରିପ୍ଲାଇ କରୁନୁ।
ଉଁହୁଁ ମୁଁ କହିଲି ଗ୍ୟାସ ଫ୍ୟାସ ନାହିଁ କି ରୁ କରିବା ପାଇଁ?
ହଁ ଗ୍ୟାସ ଅଛି ଲାଇନ ନାହିଁ ଅନ୍ଧାରେ କେମିତି କରିବୁ।
ଜଣେ ଆଲୁଅ ଦେଖେଇବ ଆଉ ଜଣେ ରୁଟି କରିବ। ମୋବାଇଲ ଟ୍ରଚ ହ୍ୟାଲୋ।
। ହଁ ତମେ ଗ୍ୟାସ କତିରେ ଛିଡା ହେଇକି ଶଖିବ?
ହୁଁ ଏ ଷ୍ଟାଣ୍ଡ ଲାଇଟ ଷ୍ଟାଣ୍ଡ ଲାଇଟି ଥିଲେ ଷ୍ଟାଣ୍ଡ ଲାଇଟି ରେ ଖେଳିବ। ନା ଟାୱାର ନାହିଁ ମୋର ପା ଏଇ ଯୋଉ ଷ୍ଟାଣ୍ଡ
ଶୁଣୁ ଲାଇଟ ରେ କଲେ ହେରାକ ପୋକ ହଁ।
ଓହୋ। ଆଉ ତାହେଲେ କରେଣ୍ଡ କୁ ଅପେକ୍ଷା କର ଆଉ ହଁ ବା ଉଠିଲାଣି ସେ କେତେଳୁ। ସାଢ଼େ ପାଞ୍ଚଷ୍ଟା ବେଳୁ ସେ ଉଠିଲାଣି। ଆ ସୁବେ ଉଠିଗଲା ବା ସାଡେ ଉଁ ହୁଁ ସେ ଉଠିଲା ଠିଲିଣି ସାଢ଼େ ପାଞ୍ଚଟା ବେଳୁ ହୁଁ। ହୁଁ ହ୍ୟାଲୋ। ଆଉ ଆଉ କଣ କୁହ ଭାଉଜ।
ଉଁ ହୁଁ ହୁଁ।
ଉଁ ଉଁ।
ତ ଇଏ ତେ ଶୁବୁନି କ ଥର କ ତୁ ରହ।
ମୋର ପା ଟାୱାର ପାଉନି ଏଠି ଏଇ ଯୋଉ ମେଘ ହେଇଛି ଯାହା ମେଘ ପକେଇଲେ
ଦେଖୁନୁ ଟାୱାର ପାଇଁ ପାଇନି ପାଉନି ସେ ଗୋଟେ ଫୋନ କରିଦେଇଚି। ମାନେ କେତେ ଜୋର ମେଘ ହେଇଚି? ମତେ ଶୁଭୁଛି ତତେ ଶୁଭୁନି।
ହ ହୁଁ। ଏପଟେ ପବନ ଘଡଘଡି ସବ ଜୋରସୋର ହେଇଚି।
ମାନେ ବର୍ଷା ବି ଜୋର ହେଇଚି।
ହଁ ବର୍ଷା ଜୋର ସେ ଘଡଘଡି ପବନ ହୁଁ ଏବେ ବିଲ ଫିଲ ଆମ ଯଟା ପୁରି ଯାଇଛି।
ଓ ହୋ।
ହୁଁ ନାଦିଲା ଆ ବସିବି ଗୋଟେ ବର୍ଷ ପାଞ୍ଚଟା ସାଢ଼େ ଚାରିଟା କରି ତୁ ଯେ ଛଅଟା ଛାଡି ଯାଇଚି ଝିପି ଝିପି ପକୋଉଚି।
ଓ ଆମ ତ ଆଡେ ବି ସେଇ ପକଉଚି ସେଇ ସେତେବେଳେ ହେଲାନି କିନ୍ତୁ ଜୋରେ ଏମିତି ମେଘ ଢାଳିନି କିନ୍ତୁ ସେଇ ବିଜୁଳି ଘଡଘଡି ମାରୁଥିବ ପବନ ହୋଉଥିଲା ଆଉ ସେମିତି ଯିବ କହୁ ନାଇ ସିଧା
ହୁଁ ହୁଁ ହୁଁ ଆଉ
ହୁଁ।
ଦେହ ପା ଭଲ ଅଛ ସମସ୍ତଙ୍କର?
ହଁ ଭଲ।
ଉଁ ଏସିଯିନି ଚେଞ୍ଜ ହେଲା ସମସ୍ତ
ହଁ ଏଇ ବା ପୁଅଟାରେ ହେଇଦିନ ଅଦ୍ଭୁତରୁ ସକାଳୁ ଉଠିଲା ବଡ ପୁଆଟା। ସକାଳୁ ଉଠ ଉଠିଲା ଆଉ ଉଠିକିଲା ତ କଣ ନାକରେ ଆଙ୍ଗୁଳି ପୁରାଇ ଦେଲାକି କଣ କେଆଣି ପୁରା ବ୍ଲଡ଼
ହୁଁ।
ରକ୍ତ ବାହାରୁଚି ର ଟା କଣ ବାହାରୁଚି। ମାନେ ରକ୍ତ ଗୁଡା ଆଇଲେ। ଦେଖିନି ମୁଁ ଘା ଫା ହେଇଛି ଆଙ୍ଗୁଳି ଫାଙ୍ଗୁଳି କେଞ୍ଚି ଦେଇଛି କି। ଦେଖିଲା ବେଳକୁ ଦେଖିଲା ବେଳକୁ ନାକରେ କିଛି ହେଇନି। ଖାଲଟାରେ ବହେ ରକ୍ତ ରା ପଇଲା। ପୁଣି ତାକୁ ମାନଲେ ଆଉ ସମସ୍ତେ ଥଣ୍ଡାରେ ବୋଧେ ରକ୍ତ ରା ପଡୁଚି ନା କଣ ସେଇ ଥର ରହିଲା ହା ଗାଧୋଇୁଧା ଦେନି ଦେନି ତା ଆଉ ପଡୁନେଇ କାଇ।
ମୁଁ ରାଣ ଟିକେ ତିନି ଚାରି ପରି ଗାଧଉଛି ଭାଉଜ ବିଶ୍ୱାସ କରିବନି।
ହୁଁ ଛୁଆ ଏଇନା ହେବେ ଏଇରା କଣ କରନି ଖାଇବେ ପିଇବେ ଚା
ହଁ ତିନି ଚାରି ବହରିକି ତାକୁ ଗାଧେଇ ଦଉ ଏଇ ଯୋଉ କଣ ତ ଅଇଁଠା ପଡୁଚି ଚାରିଆଡ ନା ଅଇଁଠି ଟା ନ ପଡନ୍ତା କି ଆଉ ଛତ ପୀତ ପୋତା ଖାଇନି ମୁଁ ପୋଛି ଦିଏ ପାଟି ଗୁରା ଏଇ ପିଠା ଯୋଉ ଦିନ ଭ ଯୋଉ ଥର ଭାତ ଖାଇବ ସେଇ ଥର ଚାରିଆଡେ ନେସୁଚି ଆଉ ମୁଣ୍ଡ ପିଠି ପେ ସବୁଡେ ମିଶି ଆଉ ନଗ ଦିନେ ହେଲା ନିଜକୁ ଲାଗିବ ମୁଁ ଶାଢ ପୁଣି ମୁଁ ଶାଢ଼ୀ ଚେଞ୍ଜ କରିନି ମୋର ପ ଅଇଠା ପଡିଥାଉ ନ ପଢିଥାଉ। ସି କଣ ଛୁଆକୁ ଜଣିଚିକି ଆଉ ସେ ଲଗେଇଦ ଦେବ କୋଉଠିାଇ କୋଉଠିଁ ପୁଣି ଥ ଶାଢୀ କରିକିନି ପୁଣି ହାଣ୍ଡିଶାଳକୁ ଯାଏୁ ସେମିତି ମୁଁ ଜମା ଯିବିନି ହାଣ୍ଡିଶାଳକୁ। ହୁଁ ଯେତେ ବ ତା ଖୋଇଦମି ଅଇଁଠା ଭ ହଁ ରୋଷେଇ କହିଲୁ କେତେବେ ସାତଟା ବେଳ ରହିଲ ରୋଷେଇ
ଓ।
ଏଇ ବର୍ଷା ପବନ ହେଲା ମାମୁଁ ମାମୁଁ ଏଇ ଯୋଉ ମାଇଁ ଧରିକି ଆସିଲେ ବୋଲି ମୁଁ ଆଉ କିଛି କଲିନି।
ହୁଁ।
ସେ ମାଇଁ ହାରିକା ଆସିଲେ ତ ସେ ଲାଗି ଟିକେ ଲେଟ୍ ହେଲା ରୋଷେଇ ମୋର, ନହେଲେ ମୁଁ ଶୀଘ୍ର କରିଦେଇଥାନ୍ତି ରୋଷେଇ।
ସେ ଯାଇସାରିଲେ ଯେମିତି କଲୁ?
କଣ କହିଲ
ସେ ଯାଇସାରିଲେ କଲୁ।
ହଁ ସିଏ ଯେମିତି ଯାଇଯୁଆ ସାଇଲେ, ହଁ ସିଏ ଆସିଲେ ନା। ପକୁଡ଼ି ଫକୁଡ଼ି ପାମ୍ପଡା ଫାମ୍ପଡ ଛାଙ୍କିଫାଙ୍କି ଦେଲୁ। ଆଉ ସେ ଆସୁନି ଆଉ କରବୁ କି ସେ ଯାଇ ସା ରିଲା ପରେ ଆଉ ଅଟା ଦିଟା ଦଳିଦେଲି ସାଙ୍ଗେ ସାଙ୍ଗେ କରିଦେଲି କ୍ଷୀର ଟା ଫୁଟିଇ ଦେଇକି ପଳେଇଆସିଲି। ହୁଁ ଏବେ ପୁଅ ଟା ଖାଲି କାନ୍ଦୁଚି ଜିଦି କରୁଛି ପାଣି ବୋଟଲ ଟା ନଉଛି ଢାଲି ଦବ। ଫୁଲ ବୋଟଲ ଟା ପାଣି ସେ ଗୋ ଠିପି ଖୋଲିକି ଢାଳିବ। ନଦେଲା ବେଳକୁ ଜିଦ୍ଦି କରିକି ତଳେ ଗଡୁଛି। ତାକୁ ଧରିକିନି ବୁଲୁଛି ଆଉ କଣ କରିବି। ଭଲ ତଳ ଛାଡିଦେନେ କାନ୍ଦିବ। ଆମର ରୁଟି ସବୁବେଳ ପାଇଁ। ଡାଲି ଫାଲି ଅଛି ଖାଇଦବୁ ଆଉ। ହୁଁ।
ଖାଲି ରୁଟି କରିଦେଇଚ।
ରୁଟି କରିଦେଇଛି ଖାଲି।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
ଉଁ କେଇଜଣି କି ଆମେ ବୋଉ ମୁଁ ଅପା।
ହଁ।
ହୁଁ ହୁଁ ସାତ ଆଠ ପଟ କରିଦେଲେ ହେଲା।
ହଁ।
ହୁଁ।
ତ ପୁଅ ଖାଇଲାଣି ନା?
ଏ ସେ ଖାଇବ ପା। ଖୋଇଦେବି ଆଉ ଟିକେ ଯାଉ ଖାଇଥିଲା ଛତୁଆ ଛତୁଆ ଟିକେ ବିସ୍କୁଟ ଟିକେ ଗୋଳେଇଥିଲି ଖୋଇ ଦେଇଥିଲି ସନ୍ଧ୍ୟାବେଳେ। ଏ ସେମାନେ ଯାଇ ସାରିଲା ପରେ। ମା ମାଇଁ ହେରିକା ଯାଇସାରିଲା ପରେ ମୁଁ ସେତେବେଳେ ଟିକେ ଗୋଳିଇ ଦେଇକି ଖୋଇଦେଇଥିଲି। ଆଉ ଏନାଗେ ରୁଟି ଭେଦେଇଛି ରୁଟି ମିଶିରି ଭିଦେଇଚି ତାକୁ ଖୋଇଦେବି ଯାଉଚି।
ହୁଁ।
ହଁ ସେପଟେ ବୋଉ ଟିଭି ଦେଖୁଛନ୍ତି ଦେଖୁଥାନ୍ତି କାନ୍ଦିନି ଆଉ ଟିଭି ଦେଖ । ଜିଦି କରୁଚି ଯେ ପ୍ରବଳ। କୋଉଦିନ ଆସିିବେ କେଜାଣି। ପହିଲି ରଜ ଦିନ ଆସ ଥିବେ କି ତାଙ୍କର ଦ୍ଵିତୀୟ ରଜ ଦିନ ଆସିବେ ମୁଁ ଜାଣିନି। ହୁଁ ଆଉ
ହଁ।
ତମେ ତ ପଳେଇଥିବ ଘରକୁ ଆଉ।
ହଁ ଜିମି ବୋଲି ତ ବାହାରିଚ ଦେଖିବା କଣ ହଉଚି।
ହୁଁ। ଇଏ ତ ମନା କରୁଥିଲେ ତମ ନଣନ୍ଦେଇ କଣ କରିବି କେଜାଣି।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
ହୁଁ।
ଦେଖ ଯେମିତି ସୁବିଧା ହବ କରିବୁ।
ଗୋଟେ ଚୁଡ଼ି ଟେ ବାଛିଥିଲି ଅନଲାଇନରୁୁ ସେଟା କଣ କହିଲ? ଚାରିଶହ ଟଙ୍କା, ଆଉ ତାକୁ ପୁଣି। ମଁ ତାକୁ କିଣିବାକୁ ଚାହାନ୍ତିନି ନା ଥାଉ ହୁ ଉ ଆ ଏତେ ଟଙ୍କା ଦେଇକିନ କି ଆଣିବ ଚାରିଶହ ଟଙ୍କା ଦେଇକିନି ଛଟ ଦେଢ ଦିନ ହେଇଯନ୍ତ କି ନେଇ ଆସନ୍ତେ ସେ ପଠେଇଛନ୍ତି କି ପଇସା
ହୁଁ।
ପଠେଇଛନ୍ତି?
ହ ହ
ଚ ନାଚାଇ ଅଛି ଯେ ଆଖି ଜ ବି
ହଁ ଦେଖେଇ କାରବାର କର କଣତେ ହଉ
ହୁଁ।
ଯେତିକି ଆବଶ୍ୟକ ସେତିକି ଖର୍ଚ୍ଚ କରିବ।
ହୁଁ।
ଅଧିକ ଖର୍ଚ୍ଚ କରିବା କଣ ଦରକାର କି?
ହୁଁ ହୁଁ ହବ ଆ ଯୋଉ ପୁଅ ଟା ଖାଇବ ମୁଁ ରଖୁଛି ଟିକେ। ଖୋଇଦେ କୁ କାଁ ହେଲାଣି ପା ଖାଇବ ବୋଲି।
ଆ ରଖ୍।
ହଉ ଭାଉଜ।